ହାଲୋ।
ହଁ କଣ କରୁଚନ୍ତି? ନମସ୍କାର।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
କଣ ଗାଧୁଆ ପାଧୁଆ ସରିଲା?
ନାଇଁ ନାଇଁ ଗାଧେଇ ପନି ପାଧେଇନି ତ।
ଓହୋ ଖାଇବା?
ହଁ ଖାଇବା ଟା ଆଗେ ନା।
ହୁଁ। ଭଲ ଆଉ।
ତମର ଗାଧୁଆ ପାଧୁଆ ସରିଲାନଣି ନା ନାଇଁ?
ହୁସ୍ ଗୋଟେ।
ମୁଁ କହନି ପାରା ଫାରା ଉଡି ଗଲା ନା କଣ କୁଡେ? ତମେ ହୁସ ହାସ ହେଲ ନା।
ହଉଛି ଓଡିିବ କ?
ମୁ କଇନି କୁଆଡେ ପାରା ଫାରା ବସିଥିଲା ନା କଣ ତଡୁଥିଲ ନା କଣ?
ହୁଁ ନାମ ବସିଛି। ବସିକି ଏଇଠି ମୁଁ ଦି ଏ ଦିନ ଟୋଟାଲ କାହା ସହିତ କଥା ହେଇନି ମୁ କନି ଆଜି ଏକାତରେ ଆଠ ଟା କରିମି।
କାମ।
ହୁଁ।
ଓହୋ ରୋଷେଇ କାମ ନାଁଇ କି?
ହୁସ୍ ସେଗୁଡା ମତେ ଜଣା ନାହିଁ।
ହେ କାହିଁ ହୁସହାସ୍ ହେଲେ ବଣି ଚଢେଇ ଗୁଡା ଆମ ଛାତ ଉପରେ ବସିଚନ୍ତି।
ବର୍ଷା ତ ବଣି ଚଢ଼େଇ ତ ଘର ଫର କରିଲେ ସିଏ ଯାଇକି ରହିବ ନହେଲେ ରହିବ ନା କଣ?
ମୁଁ ଗୋଟେ କରିଥିଲି ଘର ଟେ ଘରଟା କୁ ତ ଉଡେଇ ନେଇଗଲା ପବନରେ ଆଉ।
ଏଇନା ଜଣଙ୍କ ସହିତ ମୁଁ କଥା ହଉଥିଲି ସେ କହୁଥିଲା ଗୋଟେ କୁକୁଡ଼ା ଫାର୍ମ କରିବେ।
ମୁଁ ତାହେଲେ ମାଛ ଚାଷ କରିବି।
ଆଉ ନା ନା ବଢିଆ ବିଜନେସ ଆଇଡିଆ ଗୋଟେ ସେ ଦେଲେ। ହଁ ବ୍ଲାଙ୍କେଟ ସେ ଯେ କାମ କରୁଚନ୍ତି ସେ କହିଲେ ମୁଁ ଉଠିକି ଦଶଟାରେ ଗଲି ଆ ତାର ଆଇନି ହଜାର ଟଙ୍କା ଇନକମ କରିନି ଆଉ ଯୋଉ ରିୟା କୁ ଦେଖିନି ଅମ୍ଳାନ କୁ ଦେଖିନି। ଆ ସେ କହୁଥିଲେ ଆଉ ତାଙ୍କର କୁକୁଡ଼ା ନା ନା ନା ସିଏ ଭୁବନେଶ୍ଵରରେ ରହୁଛି।
କାଲି ତାହେଲେ ସତ କଥା କହୁଚୁ।
ହଁ ଭୁବନେଶ୍ଵର ରେ ବ୍ଲାଙ୍କେଟ କାମ କରୁଛନ୍ତି ଆଉ।
ହଁ ସେଇଆ।
ଆଚ୍ୟୁପୁରିଆଟା କହିଲାଣିି ନା ସେଟା କହିବନି ହେଲା। ହେଲା।
ହଁ ହଁ ନିହାତି ନିହାତି।
ହୁଁ ନନେ ତମ ଏରିଆ କଣ ଭାବିକି କହିବାକୁ ପଡିବ ଆଉ।
ଆଜ୍ଞା ଆଜ୍ଞା।
ହୁଁ କଣ ଖାଇବା।
କିଛି ଖାଇନି ଖାଲି ଭାତ ଡାଲମା।
କିଛି ଖାଇନି ଭା ଭାତ ଡାଲମା ସହିତ କିଏ ମଟନ ଖାଏ। ଭାତ ଡାଲି ହେଲା କି ମଟନ ହେଲା ଚିପ୍ସି ପିସ୍ପି ଏଲା
ଆଉ ଛାଡିଥିଲି ଗୋଟା ଆଳୁ ଭଜା ଛାଡି ଦେଇଥିଲି ଆଳୁ ବାଇଗଣ।
ହୁଁ। ଭଲ ଆଉ।
କାଲି ରାତି ମଣ୍ଡା ଗଛ ବି ଚଢିବନ ଦେଖିଲ ବେକୁ କଦଳୀ ଆସୁଛି।
କଦଳୀ ଗଛ ଗଳିକି ପଡିବ।
ନା ନା ମୁଁ ପୁଣି ମଣ୍ଡା ପତ୍ରକୁ ଧରିକି ଗଲିଣି ନା ଆଉ। ବ
କେମିତି କଦଳୀ ପତ୍ର ତ ଏତେ ବଟେ। ଶୋଇ ପଡିଥାନ୍ତା ସେ ଡରେଇ ଦୋଉଛି।
ମତେ ମତେ ଭର୍ତି କରିଥିଲେ ମୁଁ ଡ଼କ୍ଟର ଝଟକା ହେବି ନା କଣ।
କଥା ଟା ସେଇ ଭଳିଆ।
ମୁଁ ବି ସାଇଣ୍ଟିଷ୍ଟି ହେବି ବୋଲି ଭାବୁଥିଲି ଡକ୍ଟର ଝଟକା ଭଳିଆ। ହେଇପାରିଲିନି ତ ଆଉ।
ଅସୁବିଧା କୋଉଠି ରହିଲା। ଅସୁବିଧା କୋଉଠି ରହିଲା ହେଇପାରିଲନି କଣ ପାଇଁ।
ଅସୁବିଧା ଟା କୋଉଠି ରହିଲା ଅବଶ୍ୟ ଏତେ ଦିନ ହେଲାଣି ମୁଁ ଜାଣିପାରିନି ଜାଣିନେ କହିଦେବି ଆଉ।
ଆଜି।
ହ୍ୟାଲୋ।
ହୁଁ।
ମୁଁ ମୋର ସାଇକେଲ ଟା ଏରୋପ୍ଲେନ କରିିକି ଭାବୁଛି ଉଡେଇ ବୋଲି ଡକ୍ଟର ଝଟକା ଭଳିଆ। ସେ ଯାଇ ତାଙ୍କ କାର୍ଡଟାକୁ ଗୋଡଉଥିଲି।
ହୁଁ ହୁଁ ଉଡେଇଲେ ଆସିବ ଆମ ଛାତରେ ଲ୍ୟାଣ୍ଡ କରିବ ଆଉ।
ନା ନା ତମ ଛାତ ଭାଙ୍ଗି ଫୁଙ୍ଗା ଯିବ ତମେ ପୁଣି ଗାଳି ଗୁଳା ଦବ।
ଆଚ୍ଛା ଆମର ବିମ୍ ଫିମ୍ ସବୁ ଦିଆ ହେଇଛି ବ୍ୟସ୍ତହବାର ନାହିଁ। ଆ ପ୍ରଶିତି ନା ବିମ ନୁହଁ ମାନେ ଝୁଡଙ୍ଗ ଫୁଡଙ୍ଗ କିଛି ନା
ଯାଇଛି।
ହୁଁ ଦେଖ ହଁ।
ପାଖରେ ଘର କରାଯାଇଛି ଆଉ।
ହଁ ତା ଉପରେ ଘର କରେ ମୁଁ ଚିନ୍ତା କରିଛୁ ଯଦି ଟେଷ୍ଟିଂଟା ଆଗେ ହବ ଯଦି ତମ ଗାଇଡ ଭଲସେ ଲ୍ୟାଣ୍ଡ କରିଲା ତା ସାଟିଶଫାଜଡ ଆଉ ତାପରେ କରିବି ଭାବିଛୁ ଆଉ। ବୁଝିଲ?
ଓ ହୋ ଡାଲମିଆ ସିମେଣ୍ଟ ଅଛି ଆଉ।
ହୁଁ। ନା ଏଟେ ପରି ସିମେଣ୍ଟ ବାହାରିି ପା ବଢିଆଟେ। ମାନେ ଶସ୍ତା ସୁନ୍ଦରର ଯୋଉ ମିସ୍ତ୍ରୀ ଅଛନ୍ତି ନା ସେଇମାନେ ସେଥିରେ କରିଛନ୍ତି ବେ ଶସ୍ତା ସୁନ୍ଦର ଆଉ ବହୁତ କମ ପଇସା କିନ୍ତୁ ମୁଁ ଜାଣିଛି।
ହୁଁ ହୁଁ ଭଲ ତାହେଲେ ଆଉ।
ତମେ ଏଇ ଭଳିଆ ଗପିବା କାହାଠୁ ଶିଖିଛ?
ମୁଁ ଆମେ ତ ରାଜ୍ୟ ମିସ୍ତ୍ରୀ କାମ କରୁଥିଲ
ତମ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ଅବଶ୍ୟ ରୁହ ମୁଁ ଖାଲି ଟିକେ ଦେଖିଦେଇକି ଆସ ଲାଇନରେ ରୁହ।
କି ଆଗରୁ ଗଣ ନଥିଲ କି ନା ଦେଖିନଥିଲ?
ଓହୋ ମନେ ପଇଲା ସେ ମୁଁ ଭୁଲି ଯାଇଥିଲି ଆମ ଘରେ ମୋ ବାପା। ଜେଜେମା, ବୋଉ, ମୋ ସାନ ଭଉଣୀ ଆଉ।
ତମେ ରହୁ ହୁଁ ତାହେଲେ ତିନିଟା ପିଢି ଅଛନ୍ତି।
ହଁ ତିନିଟା ପିଢି ଆଉ ଗୋଟେ ପିଢି କୁଆଡେ ଗଲେ ମୁଁ ବୁଝି ଡିିବା ଧରିକି ଖୋଜୁଥିଲି କାଲି ରାତି ବର୍ଷା ପକେଇଲା ଲିଭିିଗଲା।
ଡିବା କାଇଁ ଚାର୍ଜ ଲାଇଟ ନେଇ ଆସିଲ ନି?
ନା ଲାଇନ୍ ନାହିଁ ପା?
ଲାଇଟ ନାଇଁ ବୋଲି ପା କଥା କଣ ଚାର୍ଜ ଲାଇଟ ନେଇଛ।
ଚାର୍ଜ ଲାଇଟ ନୁହଁ ଚାର୍ଜ ରେ ଗେଞଜିଲେ ସିନା? ଆରେ ଲାଇନ ରେ ଗେଞ୍ଜିଲେ ସନା ଚାର୍ଜ ହବ ଆଉ।
ଦେଖି କୋଉଠା ରାଜ ଶୁନ ଗୋଟେ ବିଦ୍ୟୁ ତିଆରି କରୁ ନା?
ହଁ ଯାଇଥିନି ଯୋଉ କୋଣାର୍କ ଯୋଉ ପାଖରେ ଯୋଉ ସମୁଦ୍ର ଟା ନାଇଁ ସେ ସମୁଦ୍ରରେ ଯାଇ ତାର ପକେଇ ଦେ ତଳି ଦେଲେ ପା ପଳିଆଇଲି।
ତଡିଦେଲେ?
ହଁ କାମ ଗୁଡା ସେଇଭଳିଆ ଆଉ।
ସେଇଆ ପା।
ଏଇନା ଗୋଟେ ଭାଇ ଟେ ଖାଉଥିଲା ବିହନ ମାଛ ଯୋଉ ବିହନ ଖାଆନ୍ତି
ମୁଁ ତ ମାଛ ଖାଏନି ଆଉ ହଁ କୁହ।
ହଁ ଥାଉ ଖାଅନା ତ କାଇଁ କହିବି କ୍ୟାନସେଲ।
ସେଇଆ ତାହେଲେ କଥା କଣ ପାଇଁ ଷ୍ଟାର୍ଟ କରୁଥିଲ କୁହ?
ନାଇଁ ନା ମୁଁ ଜାଣିଛି ନା ଆଉ ଏମିତି ଅସୁବିଧା ବୋଲି।
ଅସୁବିଧା ଆଉ
ଆଉ ପୁଣି କଣ ଠିକ୍ ହେଲା ପୁଣି କାହା ଫୋନ୍ ଆଣିବ?
କାଇଁ କା ଫୋନ ଉଣାଉଣି ନାହିଁ। ଏଇ ନିଜେ ଗୋଟେ ରୋଜଗାର କଲେ ଗୋଟେ ଫୋନ ଅଣାଯିବ ଆଉ। ଏକାଥରେ ଆଣିବି ଯଦି ଆଇ ଫୋନ ଆଣିବି ଅଜାଙ୍କ ଫୋନ ଆଣିକି କଣ କରିବି।
ଠିକ କଥା ଅଜା ଅଛନ୍ତି ତାହେଲେ।
ହାଲୋ।
ହୁଁ।
ହଁ କୁହ?
ଏଇ ସବୁ ଜିନିଷ ଚାଲିଛି ଆଉ।
ଓହୋ ହ୍ୟାଲୋ। ହୁଁ କଣ?
ବିଲରେ ଏବେ କିଛି ଲାଗିଛି ନା ଫସଲ?
ଏ ନା ନା ଆମର ତ ସେଠି ବିଲ ନାହିଁ ଫସଲ କୁଆଡେ ଆସିବ।
ହୁଁ ହୁଁ। ହୁଁ ସେନ୍ତି ବହୁତ ଲୋକଙ୍କର ଜାଗା ମତେ ଲାଗେ ବହୁତ ଅଛି ନା।
ହ ଆମର ଅଛି ଯେ ଆମର ସେପଟେ ଷ୍ଟେସନ ଅଛି ସେ ଷ୍ଟେସନ ପାଖାପାଖି ଆମର ଅଛି।
ତମ ହେପଟେ ଟିଅଳ ଫିଅଲ ଖୋଲିଲା ବେଳକୁ କେତେଟଙ୍କା ଲାଗୁଥିବ?
ବେଶୀ ନାହିଁ ତିରିଶି ଚାଳିଶି ହଜାର ପଚାଶ ହଜାର ଏମିତି।
ତିରିଶି ଚାଳିଶି ଟା ତମକୁ ବେଶୀ କମ ଲାଗୁଛି ଆଉ। ତମେ କଣ ଦେଖ?
ଆଁ
କଣ ରୋଜଗାର?
ରୋଜଗାର ଅବଶ୍ୟ କିଛି ନାହିଁ ଭାବୁଛି ଯୋଉ କଣ କହିଲ ଛତୁ ପଛୁ ଚାଷ କରିବିନି।
ହୁଁ।
ମନେ କୁଣ୍ଡା ଚୁକୁଡ଼ା । ପେଜ ଟା ଓହ୍ଲା ନ ପିମ୍ ବୋଲି ରଖେଇ ଦେଇଛନ୍ତି ଚାରିଟା।
କଣ?
ପେଜ ପେଜ -
ମୋ ମୁଣ୍ଡ ଉପରକୁ ବୁଝି ପାରିଲିନି।
ନା ନା ଏଇ ଯୋଉ ଦାଦାଙ୍କ ମଧ୍ୟାହ୍ନ ଭୋଜନ ଟାକୁ। ହ୍ୟାଲୋ।
ହୁଁ ହୁଁ କହ?
ମୋ ମଧ୍ୟାହ୍ନ ଭୋଜନ ଟା ହଉଛି ଘାସ କୁଟା ନଡା
ଗାଈ।
ନା ନା ମଣି ।
ପଥ ତ ଲାଗୁଛି ଗାଈ ବୋଲି ଆଉ।
ଏ ନା ନା ଭଗବାନ ମୋ ସିଂଗ ଦିଟା ଥିଲା ଯେ ଭାଙ୍ଗି ଯାଇଛି ତ।
ସେଇଥିପାଇଁ ପା ଟିକେ ଟିକେ ଅଛି ମୁଁ କ ଗାଇଲା ହବ।
ଓ ନା ନା ମୁଁ କଣ ଗାଈ ମୁଁ ପା ମଣିଷ।
ହୁଁ। ମଣିଷ ନହେଇଥିଲେ ମୁଁ ଆଉୋ ଗୋଟେ ଭାବୁଛି ମଣିଷ ନଇଥିଲେ କଥା କେମିତି କହିଥାନ୍ତତା ନା ହାମା ହାମା ହେଇଥାନ୍ତତା
ହଁ ତାହେଲେ କହୁଛି ହାମା ହାମେ କହିବି ନା କଣ।
ପିଲାବେଳେ ସେ ରସନା ଲେଖନ୍ତି ମୋ ନା ମୋ ନା ଗାଈ ଲେଖିବ ଦେଖିଲା ଛୁଆ ହେଠି କହିବେ
ହୁଁ ଆଉ ତମେ ତ ମଣିଷ କହିଲଣି କାଇ ମିଛ କଥା ଗୁଟା ଖାଲି କହୁଛୁ।
କଣ କରିବା ମିଛ କଥା କହିବାକୁ ପାଇଁ ପଇସା ମିଳୁଛି। ସେ ଯାଇ ମିଛ କହୁଛି ଆଉ, ଆଉ
ହଁ ତାହେଲେ ଘରେ ଘରେ ଯଦି କିଏ କୁଆଡେ ପଳେଇବ, କହିବ ମୁଁ ଜାଣିନି କିଏ କୁଆଡେ ଗଲାଣି?
ହୁଁ ସେଥିରେ ଫାଷ୍ଟ
ଏ ଟେକିକି ନହେଲେ ଛାତ ଓପରକୁ ଫିଙ୍ଗି ଦେଇଥାଆନ୍ତୁ ତମକୁ।
କାହାକୁ?
ତମକୁ।
ମତେ କିଏ ଫିଙ୍ଗିବ, ମୁଁ ସମସ୍ତଙ୍କୁ ଫିଙ୍ଗିଆ ପିଲା।
ଏଁ ମୁଁ ତ ଡରିଗଲି।
ଛାତିରେ ଛିପ ପକେଇ ଦିଅ।
ଛାପ କଣ ଚାବି ଚାବିଟେ, ଛାଞ୍ଚୁଣି ଟେ ଭାବୁଛି ଆଣିକି ବେକରେ ପକେଇ
ପୋଖରିଆ କହନ୍ତି ଗୋଟେ ଜାଣିଛନ୍ତି, ସେଇଟା କରିଦିଅ।
ଆଁ।
କଣ ଉଖୁରିଆ ନା କଣ କହନ୍ତି, ଉଖୁରିଆ ତ ଆଉ।
ଉଖୁରିଆ ମାନେ କଣ ମୁଁ ତ ଜାଣିନି?
ଚୁଲି ଅଛି ନା ଚୁଲି ତମର
ଓ ଚୁଲି ନାଇଁ ନା।
ଚୁଲିକି ଜା ଜାଳିଲା ବେଳେ, ଗୋଟେ ଫୁଙ୍କନ୍ତି କୋଉଥିରେ? ଆଉ ଗୋଟେ ଉଖୁରାନ୍ତି କୋଉଥିରେ? ନଳ ଆଉ ଗୋଟେ ଯୋଉଟା ଉଖୁରାନ୍ତି।
ଉଖୁରାନ୍ତି କଣ ମୁଁ ତ ଜାଣିନି ସେଇଟା?
ନା ଆଉ ତ ଘରେ ପଚାରିବ, ଯିଏ ରୋଷେଇ କରୁଥିବେ ସେ କହି
ଓ ହୋ ଘରେ ରୋଷେଇ ସଇଲାଣି, ରୋଷେଇ ସନ୍ଧ୍ୟାବେଳେ ଗଲେ ପଚାରିବି।
ହୁଁ। ଯୀଶୁ ଯୀଶୁ ତମ କଥା ଶୁଣି ମତେ ନିଦ ମାଇଲାଣି। ମୁଁ ରଖୁଛି ପରେ କଥା ହଉଚି।
ତ ଏଇଠି ଆଈମା କାହାଣୀ ଗପ କହୁଥିଲି।
ନା ସେଇଆ ତ ଆଉ, ମତେ ସେଇଆ ଲାଗୁଛି।
ହଉ ତାହେଲେ।
ହୁଁ।